ହାଲୋ।
କହ।
ହଁ, କଣ କରୁଚ ଯେ?
ବସିଚି ଆ।
ଓହୋ, ସେପଟେ ଯାଇଥିଲେ ନୋଟେ।
କୋଉ ପଟେ?
ଷ୍ଟେସନ୍ ପଟେ।
ଷ୍ଟେସନ୍ ପଟେ ନା ଯାଇନି, ମୁଁ ତ ମାର୍କେଟରୁ ଆସିଲା ବେଳେ ହିଁ ଲେଟ୍ ହେଲା। ଆହୁରି ଷ୍ଟେସନ୍ ପଟେ କଣ ପାଇଁ ଯିବି, ଆଜି ହାଲିଆ ହେଇ ଯାଇଚି ପୁରା ବୁଲି-ବୁଲି। ସକାଳେ ଯାଇଥିଲେ? ତ ଗୋଟେ କାମରେ ଆସିଲା ବେଳେ ଖରାତରା ରେ ହେଇକି ଆସିଲା ବେଳେ ହେଇଗଲା ବାରଟା ହେଇଗଲା ବୋଧେ। ତାପରେ ରା ରାତିରେ ମୁଁ ଶୋଇ ନଥିଲି ନା, ରାତିରେ ନିଦ ହେଲାନି ଜମା। ତାପରେ ସକାଳେ ଉଠିକି ମୁଁ ଯାଇଥିଲି। ତାପରେ ଆସୁ ଆସୁ ବାରଟା ହେଇଗଲା ଯେମତି ଖରା ହେଇକି ପୁରା ହାଲିଆ ହେଇଯାଇଥିଲି ନା। ତ ଆସିକି ତାପରେ ଖାଇକି ଡାଇରେକ୍ଟ ଶୋଇଲି ଆଉ କିଛି ନାହିଁ।
ହଁ ପରା।
ସନ୍ଧ୍ୟା ବେଳେକେ ଉଠିଲି, ଉଠିଲା ପରେ ତାପରେ ଫ୍ରେଶ ହେଲି ଟିକେ ତାପରେ ମାର୍କେଟ ଆଉଥରେ ଗଲି।
ଉଁ ଏବେ ଖରା ପାଇଁ ଙ୍କା ମାନ୍ଦାଳିଆ ଲାଗୁ ଅଧିକା।
ମାଉସୀ ଘରେ ଫୋନ୍ କରିଥିଲି ଇଆରି
ମାଉସୀ ଘରେ ନାଁ ତ ଫୋନ୍ କରିନାଆନ୍ତି।
ସେଦିନ କଉଥିଲେ ଯେ ଘରକୁ ଆସିଥିଲେ ଯେ ହଁ ଫୋନ୍ କରିକି ଟିକିଏ ନହେଲେ କହିବି କହୁଥିଲେ।
କାହାକୁ ମତେ?
ହଁ ପଇସା ପତ୍ର ପାଇଁ।
ମୋ ପାଖରେ କୋଉଠି ପଇସା ପତ୍ର ଅଛି।
ମତେ ସେମିତି କହୁଥିଲେ ଘରେ ଆରି।
ମୁଁ ବିଏ କରିବା କଥା କିଛି ନାହିଁ ଯେ ଏପଟେ ହଠାତ୍ ମୋବାଇଲ ଆଣିଲି ନା। ତାପରେ ଫେରେ ମୁଁ ଛାଡିବାର ବି ଅଛି ଏଇଟା।
ମୁଁ କଉଥିଲି ତ ଟିଭି ଗୋଟେ ଦବ କହୁଥିଲେ।
ଓ ହଁ। ହଉ ଦେଇଦବା କଣ ହଉଚି। ସଞ୍ଜୟକୁ ଫୋନ୍ କରିଥିଲୁ କି?
ନାଇଁ ମୁଁ ମୁଁ ଆଉ କୋଉଠି କାଲି ଫୋନ୍ କରିଚି କାଲି ସେ ହେତିକି ରାତିରେ ଫୋନ୍ କରିଥିଲା। ମୁଁ ଆଉ ଶୋଇଥିଲି, କଣ କହୁଥିଲା କି ଯେ
କଣ?
ସିଏ ଆସିବ କଣ କି
ହଁ ସିଏ କହୁଥିଲା ମୁଁ କହିଲି ଯିବିନି ବୋଲି ଭାବୁଥିଲି ଦେ ସିଏ କହିଲେ କେମିତି ଯିବାନି ମ। ପୁଣି କହିଲେ ସେ। ଆଉ ନିଜର କାମ ହେଇକି ଯିବାନି। ଆଉ ଥରେ କାହାକୁ ଜାଣିବୁନି କିଛି ନାଇଁ ନା ସେ ଆଉ ତତେ, ହଉ ଠିକ୍ ଅଛି। କହୁଥିଲ ଯିବା ବୋଲି କହିଲା। ନିଜେ ତା ବାହାଘର କୁ ବାହାର ଗୁଡ଼ା କାମ ହେଇଥିଲେ ଅଲଗା କଥା, ତା ନିଜ ଘର କାମ ଗୁଡ଼ା ହେଲେ ଯିବାନି ବଲେ ଆଉ ତାହାଲେ କାହାକୁ କହିଲା ଆମେଜାଣି ପାରୁନୁ କିଛି ନାହିଁ। ନା ଆମ ଫାମିଲି ମେମ୍ବର ବିଷୟରେ ଆମେ କାହାକୁ କିଛି ଜାଣିପାରୁଚୁ, ଆଜି ଯାକେ ଜାଣିନୁ ଆମେ।
ହେଟା ପରା ଆଉ ତାଙ୍କ ଘରେ ଏମତିରେ କରୁଆ ଲୋକ ଏବେ କେହି ନାହାନ୍ତି।
ଏଇଟା ତ, ତାପରେ ଆମେ ଏବେ ଦି ଜଣ ଗଲେ ଆଉ ତୁ ଅଛୁ ଏଇକେ ଆମେ ତିନି ଜଣ ସମ୍ଭାଳିଦବୁ।
ହଁ ହଁ।
ତାପରେ ମଉସା ଆଙ୍କେ ନ କଲେ ବି ଚଳିବ। ଆଉ ସବୁ କାମ ସରିଲା ପରେ
ବାଇକ୍ ରେ ଗୋଟେ ସେଇଠୁ ଡାଇରେକ୍ଟ ଆସିବ କି ଗାଁକୁ ଯାଇକି ଆସିବ କହୁଥିଲା?
ସିଏ ବୋଧେ ଗାଁ କୁ ଯିବ ନାଇଁ ନାଇଁ ବୋଧେ ଗାଁକୁ ଯିବନି କିଛି ତ କହିନି ସିଏ ବୋଧେ ଗାଡି ଏବେ କୋଉଠି ରହୁଛି କି?
କୋଉଟା କାର ନା ବାଇକ ଟା?
କାରଟା।
ସେଇଟା ଫୁଲବାଣୀରେ ଏଗା ରହୁଛି ଆଉ ଏ ଯଦି ହଲିଡେ ଥିବ କହିଲେ ଗାଁକୁ ନେଇକି ଯାଉଛି ଭାଇ।
ଏକ ଦୁ ଏକ ଦୁଇ ଛୁଟି ଅଛି କି ଅଫିସ୍?
ଛୁଟି ଅଛି ତାହେଲେ ଗାଁକୁ ନେଇକି ଯିବ।
ଅଫିସ ଛୁଟି ଅଛି କି ବୋଲି ପଚାରୁଛ?
ହୁଁ ନା ମୁଁ ଜାଣିିନାହିଁ ଯଦି ସଟ୍ ହେଲା ସେଖେଣ୍ଡ ସଟର ଡେ ଆଉ ଲାଷ୍ଟ ସଟର ଡେ ପଡୁଥିବ ବୋଲି ଛୁଟି ଥିବ ନହେଲେ ଯଦି ଅଲଗା ହଲିଡେ ଥିବ କହିଲେ ଆଜ୍ଞା।
ଓ ହ ହୋଉ ଠିକ ଅଛି ସିଏ ବୋଧେ ନା ଗାଡି ଟା ତ ନେଇକି ଯିବନି ବୋଧେ ଲାଗୁଛି ମତେ। କାର୍ ଟା ରଖି ଦବ ସେଇଠି। ମୋତେ ବାଇକରେ ଏକା ଧରିକି ଯିବ ଆଉ ତାକୁ ଆଉ ମାମୁ ଙ୍କୁ।
ଫୁଲବାଣୀ ନହେଲେ ପଳେଇ ଆସିବ ଫୁଲବାଣୀରୁ ମାମୁ ମାନଙ୍କ ସହିତ ମିଶିକି ଗଲେ ଯିବେହାରି।
ସିଏ ବୋଧେ ଝିଅକୁ ଯେତେବେଳେ ଛାଡିବାକୁ ଯିବେନି କି
ହଁ।
ସେତେବେଳେ ବୋଧେ ଗାଡି ଟା ବୋଧେ ନେଲେ ନେଇପାରେ ମତେ ଲାଗୁଛି।
ଅହଁ।
ମଉସା ମାନେ କହିଥିଲେ କି ଏଇଟା ଗାଡି ଟା ଛାଡିବା ପାଇଁ କହିଥିଲେ ନା ସେମାନେ ଅଲଗା କୋଉଟା ନା ନା
ନାଇଁ ନା ହଁ ଗାଡି ଆଉ କଣ ଦରକାର।
ହୁଁ।
କରିଥିଲୁ ବଡ ବସ୍‌ ଟେ କୋଉଟା ଗୋଟେ କରିଥିବେ ଆରେ
ଓ ତାପର ଦିନ ଦେଖିବା ହବ କହିଲେ ଆମେ କାର ଧରିକି ପଳେଇବା ନହେଲେ।
ହଁ ସେଇଟା ପରା।
ହୁଁ।
ମେଘ କରିଛି ଗାଁ ରେ ଏବେ?
ନା ମେଘ ଫେଘ କିଛି କରିନି।
ଉଁ ଏପଟେ ତ ମେଘ ଭରିକି ଅଛି ରାତିରେ ଆଉ ବର୍ଷା ହଉନ୍ତି ବି
ଏଥେ ଦି ତିନି ଦିନ ପୂର୍ବରୁ ବ ବ ଆଁ ଦି ଇଁ କେତେ କେତେବେଳେ ସନ୍ଧ୍ୟା ବେଳେ ଟିକେ ବର୍ଷା ପ୍ରବଳ ହଉଥିଲା। ମାନେ ପନ୍ଦର ମିନିଟ ଅଧଘଣ୍ଟା ଏମିତି ହବ ତାପରେ ଛାଡିଯିବ ସାଙ୍ଗେ ସାଙ୍ଗେ। ତଥାପି ଗରମ ଟା ଇଏ ହଉନି।
ହଁ ପରା ଏପଟେ ଏଟା ସ୍ ଦିଟାଙ୍କ ପାରାପିଟା ଫାଟିଛି ପାଣି ଗଳୁଛି ଭିତରେ
ସେ ତାରୁ ଏଇଟା ଗୋଟେ କୋଉଟା ଅଛିପରା।
କଣ?
ଆରେ ପାରାପିଟି ଯଦି ଫାଟିଛି ସେଇଟା ମାମୁଁ ଘରୁ ଗୋଟେ ପକେଇଥିଲେ ଦେଖିଛ? ତାରୁ କରିବାର ସେଇଟା ଆଣିକି ଇଏ କରୁନ ନହେଲେ।
ହଁ ହଁ।
ଏଟା ସଞ୍ଜୟ ସଞ୍ଜୟକୁ ଟିକେ ପଚାରେ ତାପରେ ଇଏ କରିବ।
ହଁ ହଉ ଠିକ୍ ଅଛି ଆଉ।
ଛନ୍ଦୁ ଏବେ
ସେଇଟା ସେଇଟା ନୁହଁତ ଆଉ। ପଳେଇ ଆସିବା କଥା ସେଇଟା ସୁବିଧା ହବ ନହେଲେ ଏବେ ବର୍ଷା ଦିନଟାରେ ବେଜାରିଆ ନା।
ହଁ। ମୋଉସା କହୁଥିଲେ କି ରୋଷେଇ କରିବା ପାଇଁ କଣ ଆଉ କାହାକୁ କହିଛନ୍ତି ନା ଆମେ ଏକା ଯାଇକି ରୋଷେଇ କରିବା?
ରୋଷେଇ ର ବେଲେ ହଁ ଆମେ ଆଗେ ଯାଇକି ରୋଷେଇ କରିବା ତାଙ୍କର ଆଜି ଯା ଜାତି ଭାଇ କଣ ଅଛନ୍ତି କି ସେ। ଆମର ଉଁ ସେଠି ଏମିତି ହଉ ନାଇଁ ସେଠି ନିଜେ ରୋଷେଇ କରୁଛନ୍ତି ବୋଧେ? ଆମର ହେଲେତ ଏଠି ଆମରସିନା ଏଠି ଜାତି ଭାଇ ଏଠୁ ଆସୁଛନ୍ତି ସେପଟେ ସେମିତି ନାଇଁ ବୋଧେ?
ତାଙ୍କ ଗାଁ ଲୋକ ହଇକା ବୋଧେ ରୋଷେଇ କରୁଛନ୍ତି।
ହଁ ଗାଁ ଲୋକ ନହେଲେ ଯିଏ ଯାହା କୁଣିଆ ଆସିଥିବେ।
କିଛି ଦରକାର୍ ନାହି ଆମେ ସଂଞ୍ଜ ସୁଧା ଦିଜଣ ରୋଷେଇ କରିଦେଲେ ଭାଇ କାଫି।
ହଁ ପରା।
ଆଉ କିଏ ଦରକାର୍ ନାଇଁ ଖାଲି ଜିନିଷ ଇଏ କରିବା ପାଇଁ ରେଡି କରିବା ପାଇଁ ଥିବା ଦରକାର୍ ଜଣେ।
ହଁ।
ସେ ଆଉ ଗୋଟେ ପ୍ରୋବ୍ଲେମେ ମୋ ସାଙ୍ଗର ଗୋଟେ ସେଠି ସେ ସେଦିନ ଏକା ବା ବାହାଘର ଗୋଟେ ଅଛି ହେଲା ତାର ଅଛି ଏ ପରେ ବାହୁ ଏଇଠି ବିଷିଗଢା। ଏକରୁ ବାହାଘର ଅଛି ତାପରେ ତିନି ତାରିଖରେ ଭୋଜି ଅଛି। ଆଉ ସିଏ କେତେ କରିପକେଇଥିଲା ଉଁ ପୁଅ ପିଲାଟା। କେତେ କରି କହିଛି ହେଲେ କି ସେପଟେ ଯାଇ ହବ ନାଁ ନାଇଁ ମୁଁ ଜାଣି ପାରୁନି।
ରାକଡୁ ମଉସା ଘରେସେଦିନ ଛାଡି ଗଲେ କଣ କହିବେ ଆରେ?
ସେଇତ। ଏଟା ସେଇଠୁ
ଦେଖେ ନହଲେ ସାଙ୍ଗ ଘରେ ଖାଲି ପହଁଞ୍ଚିକି ପଳେଇ ଆସିବା କଥା ଆଉ।
ଅବଶ୍ୟ ସେଇଠୁ ପାଖଟାରେ ସେଇଠୁ ଗୋଟେ ଚାର ପାଞ୍ଚ କିଲୋମିଟର ବୋଧେ ଏମିତି ଆଉ ଚାରି ପାଞ୍ଚ କିଲୋମିଟର ବୋଧେ ହବ ହେଲା।
ହଁ ସେପଟୁ ହେଲେ ପାଖ ହବ ସେ ବାଇପାସ୍ ରୋଡ଼ ଯୋଉ ଯଉଟା ଅଛି।
ଅ ବିଷିପଢା ନାହିଁ ସେଇଟା ହଉଛି ତାଙ୍କର କଟ୍ରିଙ୍ଗିଆ ବୋଧେ।
କଟ୍ରିଙ୍ଗିଆ ହଁ ଶୁଣିଲା ପରିକା ଲାଗୁଛି।
ଅ। ଦଡ଼କିରୁୁ କୁଆଡେ ଦି ତିନି କିଲୋମିଟର ବୋଧେ ହବ ହେଲା କଟ୍ରିଙ୍ଗିଆ ଟା।
ହଁ।
ସେଇଠୁ ଭାବୁଛି ସେଇଠୁ ସକାଳେ ଯାଇକି ତାପରେ ସେଇଠୁ ପଳେଇବି ସେଇଠୁ ଆଉ ଗୋଟେ ଯାଇକିରୁ ପାଞ୍ଚ ଦଶ ମିନିଟ୍ ଗୋଟେ ରହିକି ପଳେଇ ଆସିବି।
କୋଉଠି ତ ସାଙ୍ଗ ଘରକୁ ଆଗ ଜିବୁ?
ନାଁ ଫାଷ୍ଟ ମଉସା ଘରକୁ ଯିବି ତାପରେ ସେଇଠି କଣ କଣ କରିକି ତାପରେ ସାଙ୍ଗଘରୁ ଖାଲି ଯାଇକି ରହିକି ପଳେଇ ଆସିବି ନହେଲେ ଏପଟେ କାମ କିଏ କରିଦବ ତାପରେ ଦୁଇ ତାରିଖିରେ ର ଦୁଇ ତାରିଖିରେ ତାଙ୍କର ଏମିତିରେ କିଛି ନାହିଁ। ତର ତିନି ତାରିଖି ତାଙ୍କର ଭୋଜି ଅଛି ତିନି ତାରିଖି ତ ମୁଁ ରହିପାରିବିନି ପଳେଇ ଆସିବି।
ତିନିରୁ ଭୋଜି ରଖିଛନ୍ତି?
ହଁ ୱା ଏବେ କଣ ହଉଛି ଦେଖେ। ଦୁଇ ତାରିଖ ହଉଛି ଏଇଟା ଗୁରୁବାରଟା ନା ତ ସେଥିପାଇଁ ତିନି ତାରିଖ ଭୋଜି ରଖି ଛନ୍ତି।
ତାଙ୍କର କେମିତି କରୁଛନ୍ତି ଜଣେ ମଶା ତାଙ୍କର ଏତିନ ରଖିଛନ୍ତି କଣ?
ତାଙ୍କର ତିଇନି ରଖିନାହାନ୍ତି ସେଇଥିପାଇଁ ତ ମୁଁ ସେଦିନ ତୋତେ ପଚାରୁଥିଲି ନା?
ଏରେ ଏରେ। ଏପଟେ ମଉଷାରେ ଏକରେ‌ ହଉଛି ବୋଲି ସେପଟେ ଦିରେ ଜାଗା ହଉଥିବ ବୋଲି ଭାବିକି ସେମିତି କହିଦେଇଥିଲେ। ଯେ ପଚାରି କହୁଛି ନହେଲେ ସେପଟେ ଦୁଇ ଆକେ ରଖିଛନ୍ତି ନା ତିନି ରେ ବୋଲି। ହେଲା। ହ୍ୟାଲୋ। ସୁଭାଯାଉ ନି କି?